ହାଲୋ।
ହାଲୋ। ହଃ ସାର ଗୁଡ୍ଇଭିନିଂ।
ହାଲୋ।
ସାରେ ଗୁଡଇଭିନିଂ। ହାଲୋ।
ହାଲୋ।
ସୁବୁନି କି ଭାଇ?
ହାଲୋ।
ହାଲୋ ହାଲୋ ହାଲୋ
ଶୁଭିଲା?
ହଁ ଏ ସୁଭିଲା କୁହ?
ହୁଁ ହ୍ୟାଲୋ।
ଏବେ ଶୁଭିଲା କି ଭାଇ?
ହଁ ହଁ ହଁ କୁହ।
କଣ କରୁଛ?
ଏ ଏଇଠି ବଇଥିଲି।
ଆଉ ବର୍ଷା ଫର୍ଷା କେମିତି ହଉଛି?
ବର୍ଷା ତ ଏତେବେଳ ଲାଗି ରହିଛି ଆଉ। ମୁଁ ସେଇ ଯଗୁ କଲିନି ଫୋନ ଆଉ ବର୍ଷା ତ ଚଟକ ବିଜୁଳି ମାରୁଥିଲା ଯେ ଅବିକା ସ୍ୱିଚ ଅଫ ଖୋଲିଲି।
ଓହୋ ଆଉ ତାହେଲେ ବର୍ଷା ବର୍ଷା ହେଇଛି ବିଲ ବାଡି ଭଲ ପାଣି ଫାଣି ହେଇଯାଇଥିବ ଆଉ।
ହଁ ପାଣି ହେଇଯାଇଛି ସବୁ ପନ୍ଥାର।
ଓହୋ ଗାଁ ଗଣ୍ଡାରେ ପାଣି ପଶିଛି ମାନେ ଯେମତି କିି ରୋଡ ସାଇଡରେ ପାଣି ଫାଣି।
ହଁ।
ହୁଁ ଆଉ କେମିତି ଅଛ ଏବେ?
ଭଲ ଅଛି, ମୋ ଘରେ ଅଛି।
ଓହୋ ଖାଇବା, ଖାଇବା ପିଇବା କଣ ହେଇଛି?
ଖାଇବା ଦିନରେ ମାଛ ହେଇଥିଲା ଅବିକା ବି ସେ ମାଛ ଅଛି ଆଉ।
ଓହୋ। ଆଉ ଘର ପାଖରେ କଣ ମନ୍ଦିର ଫନ୍ଦିର ଆଡେ ଯାଅ ନା ନାଇଁ?
ହୁଁ ଯାଏ। ଏଇଠି ପାଖରେ ଅଛି ସବୁ।
ହଁ ପାଖରେ ଅଛି ଯେ ଆଜି ତ ବର୍ଷା ହଉଛି ଯାଇପାରୁ ନଥିବେ ନା ନାଇଁ ଯାଇଛନ୍ତି?
ନାଇଁ ବର୍ଷା ପା କ ଅବିକା ଘରୁ ବାହାରଲି। ଛଅଟା କୁ ବିଜୁଳି ମାର ଥିଲା ଯେ କଣ ଜୋରରେ ଢାଳୁଛି ହେତେବେଳୁ।
ଓହ ଆଉ ବର୍ଷା ହଉଛି ଆଉ କଣ କରିବା?
ହୁଁ।
ଘର ପାଖରେ କଣ ମନ୍ଦିର? ହଁ ବର୍ଷା ହଉଛି।
ଅଁ ହଁ। ଆ ଖାଇସାରିଲେଣି ନା ନାଇଁ?
ହଁ ନାଇଁ ଏବେ ଜଷ୍ଟ ଯାଇଥିଲି ମାର୍କେଟ ଆଡେ ତ ଏଇ ବରା ପକୁଡ଼ି ଆଉ କଣ ସିଙ୍ଗଡା ଗୋଟେ ଏମିତି ଖାଇକି ଦିଟା ଆସିଛି ଆଉ
ଓହୋ।
ହୁଁ। ଆଉ ତମେ କଣ ଖାଇଥିଲ?
ବରା ମୁଢ଼ି ମିକ୍ସଚର ଯଉ ଚୋବେଇଥିଲି।
ହଁ ବର୍ଷା ପାଗ ତ ମୁଢି ମିକ୍ସଚର ଯୋଉଟା ଦରକାର ହଉଛି ଆଉ।
ହୁଁ।
କିଛି ନହେଲେ ମୁଢି ମିକ୍ସଚର ଦିଟା ଯଦି ଅଛି ଚୋବେଇ ଦବ ଆଉ। ତା ଟେଷ୍ଟ ଅଲଗା।
ହୁଁ।
ଆଉ ଯୋଉ ଆମର ପୁରୀ ଆଉ ଯାଉଛ କେବେ?
ପୁରୀ ଯିବା ସେଇ ରଥଯାତ୍ରା ବେଳକୁ ପରା।
ଉଁ ହୁଁ। ରଥ ଗ୍ରହ କୁ ଯିବା ଆଉ।
ହୁଁ ଯିବା ଏକାଥରେ ରହିବା ଦି ଏ ଉ ଏକାଥ ବାହୁଡା ବେଳକୁ ଆସିବା ଏକାଥରେ ଆଉ ସବୁ ବୁଲି ବୁଲା କିି ଆଉ
ହୁଁ ଶାସନ ସବୁ ଯାହା ବି ଏପଟେ ଅ ସବୁ ଅଛି ବୁଲିବାଲିକି ଆସିବେ ଆଉ ଆଉ ସମୁଦ୍ର କୂଳ ବୁଲିବେ ନା ନାଇଁ?
ହୁଁ।
ହୁଁ ହୁଁ।
ହଁ ହେଟା ଆଉ କଣ ବୁଲିବୁନି?
ଯାଇଛ ଏତେ ବାଟ ପରିଶ୍ରମ କରି ଯାଇଛ ଯଦି ଯିବୁ ଆମେ ଏଥରେ ସବୁ ବୁ ଦର୍ଶନ କରିକି ଆସିବ ନା ଆଉ ନଗଲେ କେମିତି ହବ।
ହୁଁ ହୁଁ। ଅବିକା ଆପଣ ମିଟିଂ ରେ ଜଏନ ଥିଲେ?
ନାଇଁ ମୁଁ ଟିକେ ତ ଯାଇପାରିଲିନି, ବର୍ଷା ଜୋର ବର୍ଷା ହଉଥିଲା। ଘରେ କିଛି କାମ ରହିଗଲା ତ ସେଥିପାଇଁ ମୁଁ ଯାଇପାରିଲିନି। କଣ ହେଇଥିଲା ଏଇ ମିଟିଂ ରେ?
ନାଇଁ ଯେ ଅବିକା ସବୁ ଛୁଆ ମିଟିଂ ପଚାରଲି କହିଲି ମିଟିଂ ଜଏନ ଥିଲ ନା ନାଇଁ।
ମିଟିଂ ପାଇଁ ଏଇ ଗ୍ରୁପ ନା ଅଲଗା କିଛି ଗ୍ରୁପ ଅଛି।
ନାଇଁ ଏଇ ଗ୍ରୁପ।
ଅଁ ହଁ ଏଇଆ।
ଗୁଗୁ ଗୋଟେ ଗୋଟେ ଆ ଗୋଟେ ଆପ୍ ଅଛି ଗୁଗୁଲ ମିଟ୍। ପ୍ଲେ ଡାଉଲୋ ଡାଉନଲୋଡ଼୍ କଲେ ସେଇ ଆପ୍ର ରେ ସେ ଲିଙ୍କ୍ ପଠାଇଲେ ଜଏନ୍ ହେବେ ଆଉ
ଓହୋ ମାନେ ଗ୍ରୁପ ମିଟିଂ ମାନେ ୱାଟସ ଅପ ମିଟିଂ ନା ନାଇଁ ସେ ଆପ ରେ ମିଟିଂ ହୁଏ।
ସେ ଆପ ରେ ଯୋଉ ପ୍ଲେ ଷ୍ଟୋର କୁ ଯିବେ
ହୁଁ
ମା ମାାରିବେ ଗୁଗୁଲ ମିଟ୍।
ହଁ ମ୍ୟାଡାମ ଦେଇଛନ୍ତି ଲିଙ୍କ ଦେଇଛନ୍ତି ତ ଦେଖିଛି।
ହଁ ହଁ
ହୁଁ ଆଉ କଣ ମାନେ ସବୁ ଦେହ ବା ଭଲ ଅଛି।
ହୁଁ ଭଲ ଅଛି ଆଉ।
ଅ ହଁ ଆଉ ସମସ୍ତଙ୍କ ଦେହ ପା ଭଲ ଅଛି ତ?
ହଁ ଘରେ ଭଲ ଅଛି ଆଉ ମୋର ଟିକେ ଦି ଦିନ ହେଲାଣି ଥଣ୍ଡା ହେଇଯାଇଛି ତ।
ଥଣ୍ଡା ହେଇଯାଇଛି ମେଡିସିନ ଟିଏ ଖାଇଦିଅ।
ହୁଁ ମେଡିସିନ ଅବିକା ଖାଇକିନା ଆଇଲିି ପା।
ମୁଁ ମୁଁ ଆଜି ଭଲ ମେଡିସିନ ଗୋଟେ ଖାଇଛି ଜଗନ୍ନାଥଙ୍କର ଦଶମୂଳ ପାଇ ଦେଇେଇଛି ଆଜି ଆଉ ଦଶମାଳ ମଙ୍କୁ ବୁଝି ପାରୁଛ ତ।
ନାଇଁ ଏ ତ ତ ମୁଁ କେବେ ବି ଖାଇନି। ା
ନାଇଁ ସେଟା କଣ ହୁଏ କହିଲ ଆମର ଯୋଉ ଜଗନ୍ନାଥ ଯୋଉ ଅନୁସରଣରେ ରୁହନ୍ତିନି ଯୋଉ ଜର ହୁଏନି ଜଗନ୍ନାଥଙ୍କୁ ଏଇନା ଯୋଉ ନାଇଁ ଦି ଦିନ ନୁହ ନଅ ଦିନ ନଅ ଦିନ କିମ୍ବା ଯାହା ଥିବ ହଁ ନଅ ଦିନ ବି କେତେ ଦିନ ଥିବ ମୁଁ ଟିକେ ଠିକ ସେ ଜାଣିନି ଯେତିକି ବି ଥିବ ତାଙ୍କର ଆମର ଫାଷ୍ଟ ଦିନଟା ଗଣେଶ ଯୋଉ ମାନେ ଗୋଟେ ବେଶ ହୁଅନ୍ତି। ତା ପୂର୍ବ ଦିନଠୁ ମାନେ କାଲି, କାଲି ଯୋଉ ଗଲା। କାଲିଠୁ ସେ ଦଶ ମୂଳ ର ଗୋଟେ ସିଝେଇକିନା ମିଶିରିି ଦଶମୂଳ ତାପରେ ସେଥିରେ ଆହୁରି ଅଲଗା ତୁଳସୀ ପ ପଡିବ ଆଉ ଏମିତି ସବୁ ପକେଇକିନା ତାକୁ ମାନେ ଉଁମ-ମ୍ ସିଝେଇକିନା ହଁ ସିଝା ହୁଏ ପୁରା ପାଣି ମରି ମରି ମରି ମରି ମରି ଯେମିତି ଗୋଟେ। ଘାରିକି ପତ୍ରକୁ ମାରି ମାରି ପାଣି ରଖନ୍ତି ସେମିତି ତା ମାରିବେ ଟି ତାକୁ ସେଇଟା ଠାକୁରଙ୍କଠି ଭୋଗ ଲାଗେ ସେଇଟା ଭୋଗ ଲାଗିଲେ ତାଙ୍କର ସେ ଭ ଭଲ ହୁଏ ଆଉ ତାଙ୍କୁ କଣ ମେଡ଼ିସିନ ଏଇୟଆ ହିଁ ତାଙ୍କର ମେଡ଼ିସିନ ଜଗନ୍ନାଥଙ୍କର। ଆଉ ସେଇ ମେଡିସିନ ମୁଁ ଟିକେ ବି ପିଇଛି ଆଉ ଠାକୁରଙ୍କର ମେଡିସିନ ମୁଁ ବି ଖାଇଛି ଆଜି ଆଉ ଖାଇ ଦେଇେଇଛି ମାନେ ଦେହ ବା ସବୁ ଖରାପ ହେଇଯିବ ଦେହ ଯେତେ ରୋଗ ଭାଗ ଯାହା ବି ଥିବ ସବୁ ସୁଷ୍ଟ ହେଇଯଏ ମାନିଲେ ଠା ପୁରା ନ ମାନିଲେ ପଥର ମାନିଲେ ସବୁ ଭଲ ହବ। ମୁଁ ସେଇ ଦଶ ମୂଳ ଟିକେ ପାଇ ଦେଇଛି ଆଉ।
ଅ ହ।
ହୁଁ
ଆଉ ଘରେ ସବୁ ଭଲ।
ନାଥ ମନ୍ଦିର ନାହିଁକି ଆପଣଙ୍କ ଘର ପାଖାପାଖି? ହଁ ଘରେ ସବୁ ଭଲ ଅଛନ୍ତି ଆଉ।
ଅ--ହ।
ଆପଣ ଘର ପାଖରେ ଜଗନ୍ନାଥ ମନ୍ଦିର ନାହିଁ କି?
ନା।
ଓଁ ହୁଁ ତଥାପି ଗାଁ ରୁ କେତେ ଦୂରରେ ଜଗନ୍ନାଥ ମନ୍ଦିର ଅଛି।
ଉଁ ଉଁ ପନ୍ଦର କିଲୋମିଟର ଖଣ୍ଡେ ହେଇଯିବ।
କିଲୋମିଟର ଦୂର ହେଇଯାଉଛି ନାଇଁ କି। ପାଖାପାଖି ପନ୍ଦର କୋଡିଏ ଆଉ।
ହୁଁ।
ଅଁ ପନ୍ଦର କୋଡିଏ କିଲୋମିଟର୍ ମାନେ ରଥଯାତ୍ରା ତ ହଉଥିବ ନା ନାଇଁ।
ଅ ହଉଛି ରଥଯାତ୍ରା ହଉଛି ରଥ ଆଉ ୟାଡି କି।
ରଥଯାତ୍ରା ଦେଖି ଯାଅ ନା ନା ନାଇଁ।
ହୁଁ ଯା ଯାଏ ରଥ ବି ଟାଣିକି ଆସେ।
ଓ ଏ ବର୍ଷୋ ତ ଜଗନାଥ ଡୋରି ଲାଗିଛି ପୁର୍ ଭାବଚ ବୋଲି କୁହନି ଯିବତ ଆଉ ଜ ଜଗା ଦୌଡି ଲାଗିଲାନି ମାନେ ଯିବ୍
ନାଇଁ ଭାବି ନିି ଯି
ଉଁ ହୁଁ ଏକା ଯିବନା ନା ଫ୍ୟାମିଲି।
ଏ ଫ୍ୟାମିଲି ଯିବୁ।
ଗଲେ ଏକା ନା ଫ୍ୟାମିଲି।
ଫ୍ୟାମ୍ ଫ୍ୟାମିଲି।
କଣ କହିଲ?
ମୁଁ କହିଲି ଫ୍ୟାମିଲି।
ଓହୋ ଫ୍ୟାମିଲି ସହ ଯି ଯିବ ବୁଲାବୁଲି ଏସବୁ।
ଅ ବର୍ଷା ପାଗ ତ ଟିକେ ନେଟୱାର୍କ ସ୍ଲୋ ରହୁଚି।
ହଁ ଆଉ କଣ କରିବା ମୁଁ ତ ବର୍ଷା ମୁଁ ଯୋଉ ଜାଗାରେ ବସିଥିଲି ଟୋଟାଲି ବି କିଛି ସୁବୁ
ହଁ। ଶୁ ଶୁ ଶୁଭୁନଥିଲା।
ବୁଲିବ ମୁଁ ସେଇ ମଝି ଯଇକିନା ବହିଥିଲି ନେଟୱାର୍କ ଆଇିଲାନି ତାରେ ଆଇିଲି ବା
ଓହୋ ଏ ତଥାପି ତ ତଥାପି ତ ଠାକୁଚି ଆଉ।
ନାଇ- ବର୍ଷା ଠୋପେ ପକଉ ପଛେ ଆ ପଦାକୁ ପଳେଇ ଆସୁଛି ମାନ ଛାତ ଉପରୁ ପଳେଇ ଆସୁଛି।
ଅ ହଁ।
ଆ କଣ କରିବା ଆଉ ଏମତି ନେଟୱାର ଟିକେ ରହିବ ପ୍ରୋବ୍ଲେମ୍ ରହିବ ବର୍ଷା ଦିନ ଆମେ କଣ କରିପାରିବା, ଲାଇନ ବି ନାହିଁ।
ହଁ ନାଇଁ ଯାଉଛି ହେମ୍ତି ଲାଇନ୍ ନାଇଁ ଆଉ।
ହୁଁ ଲାଇନ ଫାଇନ୍ ବି ନାହିଁ ହଁ ଚାଲିଛି ଆଉ। ଆଉ କଣ ମାନେ ଆଜ୍ଞା
ଅବିଗା ଫ୍ରି ଅଛ।
ପୁରା ଫ୍ରି ରେ ଅଛି କିଛି କାମ ନାହିଁ ଏବେ। ଏବେ ପୁରା ଫ୍ରିରେ ଅଛି। ଏଇ ଆମର ଗାଈ ଗୋରୁ ଆସିଲେ ବନ୍ଧାାବନ୍ଧି ହେଲା। ତାଙ୍କୁ ଖିଆ ପିଆକୁ ଦିଆହେଇଛି। ତାପରେ ରୋଷେଇ ବାସ ସିଆଡେ ଚାଲିଛି ରୋଷେଇ ବାସରେ ସେଠା ଖାଇବୁ ଆଉ।
ଅ ମୁଁ କହିଲି ମୁଁ ପାଞ୍ଚଟା କଲ ତାହେଲେ କମ୍ପ୍ଲିଟ କରିଦଉଛି।
ହଁ କରିପାରିବ କିଛି ଅସୁବିଧା ନାହିଁ।
ନାଇ କହିଲି କାଲି ବ୍ୟସ୍ତ ଥିବେ ସେଇଜଗୁ ପଚାରେ।
କିଚିନାଇ କିଛି ବ୍ୟସ୍ତ ନାହିଁ ଆପଣ କଲ୍ କରିପାରିବେ କଥା ହେଇ ହବ। ଆରାମସେ କଥା ହବା ଏଥିରେ କଣ ଅଛି।
ହୁଁ
କାଇ କଥା ହେଇ ପାରିବିନି କଣ ହେଇଛି? ହୁଁ ଆଉ କେମିତି କଣ ଅଛ ଏବେ?
ଭଲ ଅଛି ଆଉ ବର୍ଷା ପାଗରେ ତ କୁଆଡେ ବାହାରି ହଉନି ଘରେ ବହି ଆଉ କଣ କରି
ଆଉ ରଜରେ କଣ କେମିତି ସେଲିବ୍ରେସନ କଲେ ରଜରେ କଣ କେମିତି ଖାଇଲେ?
ରଜ ତ ଆମ ହେଇଛି ସେ ପାଖରେ ରଜରେ ଆମେ ଯାହା ବୁଲି ଯାଉ ସାଙ୍ଗସାଥି ବ୍ରିଜ ଫ୍ରିଜ୍ ଆମେ ଯାଇଥିଲୁ ଥରେ କାଲୁରିଆ
ହୁଁ।
ଆଉ ରଜରେ ଯାହା ଦୋକାନ ବାଡି ପାନ ଫାନ
ଆଉ କଣ ପିଠା ପଣା ହେଇଥିଲା?
ହଁ ପିଠା ପୁଟି ସେମିତି ସବୁ ହେଇଥିଲା। ପିଠା ପଣା ବୋଲି ପୋଡ ପିଠା ହେଇଥିଲା। ଏମିତି ବହୁତ ପାଞ୍ଚ ସାତ ପ୍ରକାର ପିଠାପଣା ସବୁ ହେଇଥିଲା ଆଉ
ହେଇଥିଲା ତା କୁଆଡେ ବୁଲି ଯାଇନାହାନ୍ତି ଆଉ
ହଁ ପୁରୀ ଏ ଯୋଉ ଯାଇଥିଲି ଆମର ଫାଷ୍ଟ ଦିନ ଯାଇଥିଲି ଆମର ସେପଟ ଲାଇନ ଗୋଟେ ଆମର କପିଳାସ ଲାଇନ ସବୁ ଯାଇଥିଲି ସିଆଡେ ବୁଲାବୁଲି କରିବା ପାଇଁ।
ହୁ ହ୍ୟାଲୋ
ତାପରେ ସେକେଣ୍ଡ ଦିନ ସେ ଆଉ ଗୋଟେ ଯାହାକୁ ଯାଇଥିଲୁ ଢେଙ୍କାନାଳ ଲାଇନ ସେପଟକୁ ଯାଇଥିଲୁ। ପାରି
ହଁ
ଆଉ ଲାଷ୍ଟ ଦିନ ଏମିତି ଗାଁ ରେ ବୁଲାବୁଲି ହେଇଛି ପାଖାପାଖି ଯେତେ ମନ୍ଦିର ଫନ୍ଦିର ଅଛି। ସବୁ ବୁଲାବୁଲି ହେଇଛି ଆଉ
ହଉ ମୁଁ ଭାଇ ମୁଁ ଆଉଥରେ ଲଗଉଛି ଆ
ହଁ ଲଗାଅ।
ଟାଇମ ହେଇଗଲାଣି ମୁଁ ଆଉ
ହଁ ହଁ ତମପଟୁ କଲ କାଟିକି ଲଗା।
ଓ ହୋଉ